ହଁ କନ୍ କରଚୁ?
ହଁରେ ବସଥିଲି। ତୁ?
ମୁଁ ବି ସେ ୟା। ଦେହ ଭଲ ଅଛି?
ହଁ ଭଲ ଅଛି। ତୋର?
କଣ ଖାଇଚୁ?
ମୁଁ ଆଜି ଗୋଟେ ଭୋଜି ଥିଲା ଆମେ ଯାଇଥିଲୁ ଖାଇବା ପାଇଁ ଅରୁଆ, ଡାଲମା, ଆଉ ଖଟା ଆଉ ମିକ୍ସଚର ଫିଙ୍ଗର ଚିପ୍ସ ଏତିକି। ଫୁଗୋ ଟା ଖାଇ ତ। ହଁ। ଏଇ ହନୁମାନ ଯଜ୍ଞ ହୋଉ ତ ତାଙ୍କ ରହୁଛି କିଛି ଏ ଏଇପଟେ ନୂଆ ମନ୍ଦିର ଗୋଟେ ପ୍ରତିଷ୍ଠା କଲେ। ସେଥି ଆମେ ଯାଇଥିଲୁ ଭୋଜି ଖା ଖାଇବା ପାଇଁ
ଅହୋ ମନ୍ଦିର ଖାଇବା ତ ସବୁବେଳେ ଟେଷ୍ଟି।
ହଁ ଡାଲ୍ ମା ବଢିଆ ଲାଗୁଥିଲା ଶାନ୍ତି ଲାଗିଲା ଟିକେ ଖାଲି ଗରମ ହଉଥିଲା ଯି ଟିକେ ବସିକି ଖାଇବାକୁ ହେଇଥାନ୍ତା ଆଉ ଶାନ୍ତି ଯେତିକି ଖାଇଲୁ ଆମେ ଆଉ ବୋଧ ଆଉ ସେତିକି ଖାଇଥାନ୍ତୁ ନା କଣ
ହଁ ଭଲ ଲାଗୁଥିବ ମନ୍ଦିର ଖାଇବା ହିଁ ଭଲ ଲାଗେ ସ୍ୱାଦ
ହଁ।
ଆଉ।
ଏଥିରେ ଅଧିକ ଖାଇ ହେଇଯାଏ ମନ୍ଦିର ଖାଇବା ଅଧିକ ଟିକେ ଖାଇ ହେଇଯାଏ।
ଘର ପାଖରେ?
ନା ନା ଆମେ ଗୋଟେ ଯ ମୁ ଯଉଠି କାମ କରୁଛି ଫ୍ଲିପ୍ କାର୍ଟରେ
ଓ ହୋ।
ହୁଁ।
ହଁ
ଆଉ ମେଟ ଉପରେ
ନଖି ମନ୍ଦିର ନାଇଁ
ଅର୍ଣ ମଣ୍ଡଉଣ
ଓ ହୋ
ଆଉ।
ଆଉ ତୁ କଣ ଖଇଛୁ।
ମୁଁ ବି ଆମର ବି ଏଇଠି ହେଇଥିଲା ମୁଁ ଆଉ ତମେ ଯୋଠି ଆସିଥିଲ, ସେଇଠି ମୁଁ ଆଗୁ ଯାଇକି ଖାଇକି ଆଇଲିପା। ହ
ଖାଇଦେ ଆସ୍। ଆଗେ। ଭଲ ଲାଗୁଥିଲା ନା।
ହଁ ପୁରା ସ୍ୱାଦ। ସ୍ବାଦ ମାନେ ଡାଲ ଖାଲି ଭାତ ଡାଲମା ଦେଲେବି ସ୍ବାଦ ଲାଗିବ।
ହଁ ହଁ ସେ ଖଟା
ହଁ ଆମ୍ବ ଖଟା ଟା ଭଲ ହେଲା ପା। କକ ଖଟଟା ଆ ଆମ ହଁ ସେଇ ଯୋଉ କୁହନ୍ତିନି ଆଉ ଗୋଟେ ଯୋଉ ଆମ୍ବୁଲରେ ଗୋଟେ କରନ୍ତିନି ଖଟା।
ହଁ ହଁ ଆମ୍ବୁଲରାଇ।
ହଁ ଆମ୍ବୁଲରାଇ। ସେଟା ବି ଭଲ ଲାଗେ, ଏଟା ବି ଭଲ ଲାଗୁଥିଲା।
ହଁ ଏଗୁଡା ଆମ୍ବ ଟାଇମ ଚାଲିଚି ଏବେ ସେଇଥିପାଇଁ ହେଉଛି ଏ ଆମ୍ବ କନ ନେଇଆସ୍ ସେମତି ଖଟା କରିଦେଇଛନ୍ତି ଆଉ। ଏଦିନ କିଛି ଦିନ ଆମ୍ବ ଖଟା ହିଁ ଚାଲିବ ତାପରେ ଆଉ କିଛି ଦିନ ପରେ ଆମ୍ବୁଲ ଚାଲିବ, ଯେତେବେଳେ ଯୋଉଟା ମିଳିଲା।
ଶହି।
ଏଇଭଳିଆ ଆଉ ।ଆଉ
ହଁ ଆଜି ଉଁ ଆଜି ସୋମବାର ଟା ବି ବଢିଆ ଖାଇବା ପାଇଗଲେ ରରୁଆ, ଡାଲମା, ଖଟା, ମିକ୍ସଚର। ସିଙ୍ଗର ଯେ ସବୁ
ସବୁ ସୋମବାର ଏମିତି ଟିକେ ଟିକେ ମିଳି ଥିଲେ ବଡ଼ି
ବଢି଼ଆ ଲାଗନ୍ତା
ଟିକେ ଖାଲି ଅରୁଆ ଡାଲମା ହେଲାଲୋ ଅରୁଆ ଡାଲମା ଖଟା।
ହଁ ଭଲ ଲାଗନ୍ତା।
ଶାନ୍ତି।
ଆଉ ଆଉ କହ କଣ କହୁଛୁ
ସରବର ଯାଇଛୁ ନା ସରବର ପାଖରେ ଦେଖିଛୁନା ଗୋଟେ ଜଗନ୍ନାଥ ମନ୍ଦିର ଅଛି।
ହଁ ହଁ ଦେଖିଚି ସେପଟ ଆଡେ।
ହଁ ତ ସେପଟେ। ଏ ଯୋଉଠି ଏଁ ଅଛି। କି ଆଶ୍ରମ ଗୋଟେ ଅଛି।
ଜି ଖାଇବାକୁ ଥରେ ଯାଇନଥିଲେ ହେଠିକି
ହଁ ହଁ ଜଣଙ୍କ ଜନ୍ମଦିନ
ହ ହ। ସେଇ ଜାଗା ଟା ହେଉଚି ବଢିଆ ହେଇଛି ଆମେ ବୁଲିବାକୁ ଯା ଯିବୁ ଏଠି ଏତେ ଲୋକ ନାହାନ୍ତି ନା ପୁରା ମାନେ ଏକେଡେ ବି ନହେଲେ ସାଙ୍ଗ ଫାଙ୍ଗ ହେଇକି ବି ଯିବୁ ମାନେ ମଜା ଆଉ ବଢିଆ ଲାଗିବ।
ହଁ ବା ଶାନ୍ତିପୂର୍ଣ୍ଣ ଜାଗା ଟା। ଭଲ ଲାଗେ।
ହୁଁ। ଭଲ ହେଇଛି ମନ୍ଦିରଟା ବି ବଢିଆ ହେଇଛି।
ହଁ ମନ୍ଦିର ତ ବଢିଆ ହେଇଛି, ଏ ଯଉ ରଥଯାତ୍ରା ବେଳକୁ ବି ସେଠି ହୁଏ।
ସେ ଲୋକ ଯେତେଳେ ସେତେବେଳେ ମେଞ୍ଚେ ଲୋକ କହିଦିଅ ନା ଏକାଟିଆ କଲେ କିନ୍ତୁ ଡରମାଡେ ସେ ଯାହାଟା ଏ ଦି ତିନି ଜଣ ବେଳେ ସାଙ୍ଗ ହେଇକି ଯିବୁ ଭଲ ଲାଗିିବ।
ହଁ ସାଙ୍ଗସାଥୀ ହେଇକି ଗଲେ ଭଲ ଲାଗିବ।
ହଁ ନିଛାଟିଆ ଟିକେ ରାସ୍ତା ଟା ହେଇ ଯାଉଛି ଆଉ ସେଥିପାଇଁ।
ହଁ। ଆଉ ଏପଟେ ଜଗନ୍ନାଥ ମନ୍ଦିର କହଲେ ଏଠି କେତେଟା ଅଛି କି ଗୋଟେ ହେଇଛି ସରବର ମନ୍ଦିର ଅଛି ଗୋଟେ ହେଲା। ହ। ହଣଦ ସଂଖଚିଲାରେ ଗୋଟେ ନାଇଁ ଯୋଠି
ସଂଖାଚିଲାରେ ଏବେ ତିଆରି ହେଇଛି।
ହଁ ସେତେବେଳେ ଏଥିେ ଜଗନ୍ନାଥ ମନ୍ଦିର ଆଉ।
କଟା ପୁରୀ ଭଳିଆ ମନ୍ଦିର ଟା।
ହଁ ଭଲ ଅଛି।
ଦୃଶ୍ୟ ଟା ଆସୁଚି ପୁରୀରୁ ମାନେ ରାସ୍ତା ଉପରୁ ପୁରୀ ମନ୍ଦିରରେ ଫଟୋ ଉଠୁନାହାନ୍ତି ସେମିତି ଦେଖା ହଉନି? ପୁରା ସେ ରୋଡେ ବି ସେଇଭଳିଆ ଦେଖାଯାଉଛି।
ଯାଇଚୁ?
ହଁ ଏଇ ଯୋଉ ଏପଟେ ହେଙ୍ଗୁଳା ମାଙ୍କ ପୂଜା ହୁଏ ସେଇଥିରେ ରାତିରେ ନା ଭିତରକୁ ମୁଁ ଯାଇନି ରାତିରେ ଯୋଉ ଯାଇଥିଲୁ ଦେଖିଥିଲୁ ଦୂରରୁ।
ମୁଁ ବି ସେ ଦୂରରୁ ଦେଖିଛି ମୁଁ ବି ଯାଇନି ଥରେ ଯ ଜଣଙ୍କର ବାହାଘର ଥିଲା ଦି ଦେଇ ହେରିକା ସହ ଯାଇଥିଲୁ। ମୁ ଦୂରରୁ ବାସ ଦେଖି ଥିଲି।
ଭଲ ହେଇଛି ମନ୍ଦିର ଟା। ପୁରୀ ମନ୍ଦିରରେ ସେ ଯୋଉ ମନ୍ଦିର ଡା। ପୁରା ହଉଛି ପଥର ନୁହଁ କି?
ହୁଁ ସେଟା ତ କିଛି ରଙ୍ଗ ନୁ ତାପରେ ବି ଏ ତେ ଦେଖିବାକୁ ଏତେ ସୁନ୍ଦର ମନ ମୋହି ଯିବ ଏତେ ମସୁନ୍ଦର ଦୃଶ୍ୟ । କିଛି ରଙ୍ଗ ଦିଆହେଇନି କିଛି ହେଲାନ ତାପରେବି ତ ସୁୁ ଆଉ ଯୋଉ ଏପଟେ ଯୋଉ ଲ ଲକ୍ଷ୍ମୀ ମା ମନ୍ଦିର ଏପଟେ ଯେିତିବ ଲକ୍ଷ୍ମୀ ଅ ଯୋଉ କଣ ତାଙ୍କ ମାଙ୍କ ମନ୍ଦିର ସବୁ ସେଠି ସବୁ ରଙ୍ଗ ଦିଆ ହେଇଛି ହେଲେ ଦେଉଳରେ ରଙ୍ଗ ଦିଆ ହେଇନି
ଖାଲି ପଥରରେ ତିଆରି ହେଇଛି ମାନେ ଦେଖେ ଆଗରୁ ଲୋକମାନେ କେମିତିଆ ଥିଲେ ମାନେ ଖାଲି ପଥରରେ ଏବେ କଲର ନା ରଙ୍ଗ ଦଉଛନ୍ତି ବହୁତ ସୁନ୍ଦର ଦେଖା ହାଉଛି ସେମାନେ ଖାଲି ପଥରରେ ତିଆରି କର ଥିଲେ ବି କହିବାକୁ ଗଲେ ହଉଛି ରଙ୍ଗ ଦବା ଠାରୁ ସେ ପଥରେ ଏ ବହୁତ
ବହୁତ ସୁନ୍ଦର ଏବେ ଖାଲି ଯୋଉ ଦେଉଳ ଉପରେ ଯୋଉଠି ଅଛି ପିଣ୍ଡି ଟା ଉପରେ ଯୋଉ ପିଣ୍ଡି ଯି ଯାଉଛନ୍ତି ପତାକା ଲଗେଇବା ପାଇଁ ସେତିକି ବାସ୍ ଚୂନ ଦିଆ ହେଇଛି ନହେଲେ ଆଉ କୋଉଠି ରଙ୍ଗ ଫଙ୍ଗ କିଛି ଦେଇନାହି
ହାଲୋ
ମାନେ କରିଥାଉ ଯାହା ଭାବନି ମାନେ କେତେ ଉଞ୍ଚର ବାଲି ଥିଲା
ହଁ ବାଲି ଥିଲା ତାପରେ ହଉଛି କେତେ କେତେ ବଡ ମନ୍ଦିର କେତେ ଫୁଟୁ ମନ୍ଦିର ବହୁତ
ବହୁତ ପୁର୍ବରୁ ମନ୍ଦିର ହଁ ତାପରେ ବି ସେ ଯଉ ରାଜା କହିଲେ ତାଙ୍କ ଗୋଡ ଟା ଖାଲି ବାଜିଗଲା ଚକ୍ରରେ ବାଜିଲା ତାପରେ ଜଣା ପଡ଼ିଲା ଏତେ ମାନେ ଖୋଳିଲ ଖୋଳିଲ ଖୋ
କେତେ ଉଚ୍ଚର ମା ଭଗବାନ ସେଇ ଜିନିଷ ସବୁ ମାନେ ଭାବିଲା ବେଳକୁ ବି ଗୋଟେ କେମିତିଆ କେମିତିଆ ଲାଗୁଛି ହଉନା
କେତେ ବଢେଇଙ୍କୁ ଲଗେଇକି ଲଗେଇ ଖୋଳି ଖୋଳି ଖୋଳି ଖୋଳିକି ଶ୍ରମିକଙ୍କୁ ଲଗେଇ ଲଗେଇ ତାପରେ ଜଣା ପଡିଲା ଏତେ ମନ୍ଦିର ଅଛି ଏତେ ମନ୍ଦିର
କିନ୍ତୁ ମନ୍ଦିର ହଉଛି ତିଆରି କରିଥିଲେ କିଏ ବିଶ୍ବବର୍ମା
ହଁ ବିଶ୍ଵକର୍ମା ଠାକୁରଙ୍କୁ ମାନେ ତାଙ୍କୁ ଆକାର ଦେଇଥିଲେ ।
ଆକାର ଦେଇଥିଲେ ମନ୍ଦିର ତାହେଲେ ଯେତେବେଳେ ହଉଛି ଯଜାତି
ହଁ ଯଜାତିକେଷରି
ସିଏ ଯେତେବେଳେ ହଉଛି ତାଙ୍କ ଘୋଡାରେ ଯେତେବେଳେ ବାଜିଲା ଗୋଡ ନାଇ ଠାକୁର ଠାକୁରଙ୍କର ଯୋଉ ପତାକା ଇଏ
ହୁଁ ପତକା ନୁହେ ଯୋଉ ଚକ୍ର ଟା ଚକ୍ର କୋଉଟା
ଆ ସେଇଟା ବାଜି ହଁ ସେତେବେଳେ ଏବେ ମନ୍ଦିର ତିଆରି ହେଇକି ଥିଲା।
ହୁଁ ଖାଲି ବାଲିରେ ପୋତିହେଇଥିଲା ବା
ହେଲେ ଏଇଟା କୋଉ ଯୁଗରୁ ତିଆରି ହେଇଥିବ ମନ୍ଦିର
ହୁଁ। ନା ସେ ମାନେ ସେ ମାନେ ଖୁ ମାନେ ଚାଚମ୍ୱିତ କଥା ଯାଉଛି। ଠୁଲୁ ଗୋଡ ବାଜି ବୁଝିଲା ଯେତେବେଳେ ପଡିଗଲା ଗୋଡ଼ଟା ସେତ ରାଜା ପଡିଗଲା ତାପରେ ଜଣା ପଡିଲା କି ମନ୍ଦିର ଅଛି ଖୋଳିଲେ ଖୋଳିଲେ ଖୋଲିଲେ
ଛରେ ମା ମୋ ଆଖି ବି
ପାଉନି
ଆଉ ସେତେ ଖୋଳିଲେ ଏଇଟା ଟିକେ ମାନେ ଅବିଶ୍ୱାସ ଲାଗୁଛି। କୋଉଠି ମାନେ ଠାକୁର ମନ୍ଦିର ତିଆରି ହେଇଥିଲା କେମିତି
ହଁ।
ପୁରୁଣ ର ତିଆରି ହେଇଥିବ ଆଉ ଏତେ ବାଲି ପଡି ପଡି ପଡି ପଡି ପୋତି ହେଇଯାଇଛି।
ହୁଁ।
ଗୋଟେ ଫୁଲ ପତି ହେଇଯାଇଛି।
ସେଇଆବ ଛତିଆରେ ଦେଖନୁ ଛତିଆ ବି ସେୟ ନୁହଁ କି ସେ ଜଗନ୍ନାଥଙ୍କ ହିଁ ରୂପ
ହଁ।
ତ ବୁଲି ନାହାନ୍ତି ଯେବେ ବୁଲିବେ କଳିଯିବ ଶେଷ
ହୁଁ। ଆଉ ହଉଛି ସେମିତି କୋଣାର୍କ ମନ୍ଦିର ସେି ବି ଦେଖେ କେତେ ବାରଶହ ବଢେଇ ଲାଗି କାମ କରୁଚ ନା ଫାଷ୍ଟ ଯେତେବେଳେ ଟୋଟାଲ ମନ୍ଦିର ଯୋଉ ସେ ଯୋଉ ସମୁଦ୍ର ରହିଛି ଚନ୍ଦ୍ରଭାଗା
ହୁଁ। ମୁଣ୍ଡି ମାରିବାକୁ ଜଣେ କହେଲା ବୋଲି ନିଜ ପୁଅ ଧର ଦମ ପହିଲ
ହୁଁ ଚନ୍ଦ୍ରଭାଗା କୂଳରେ କୋଣାର୍କ ମନ୍ଦିର ନୁହେଁ କି?
ହଁ ନି କେତେ ଦିଷ୍ଟାଂଶରେ ଅ ମାନ ଦୂରତାରେ ଅଛି ସମୁଦ୍ର ଟା।
ହଁ ହଁ ଯେ କିନ୍ତୁ ଆଗରୁ ଯେତେବେଳେ କୋଣାର୍କ ରେ ମନ୍ଦିର ତିଆରି ସେତେବେଳେ ସମୁଦ୍ର ପାଖ
ପଖେରେ ପା ଲାଗିଥିଲା।
ହଁ ଯେତେବେଳେ କଣ କହନି କଉଛି ମନ୍ଦିର ଟୋଟାଲି ପଥର ରହୁନଥିଲା ପୁରା ଧୋଇ ଯାଉଥିଲା ଖାଲି ତାପରେ ପୁଣି ଏମିତି କେତେ କଣ ହେଇକି ବଳି ଫଳି ଦିଆ ହୋଇଛି ମୁ ଜାଣିନି।
ହଁ ବା ସେଇ ସେଇଟା ବା କହିଲେ ଜଣଙ୍କର ଯଦି ମୁଣ୍ଡ ମାନେ ଯିବ ତାହେଲେ ସେଟା ମୁଣ୍ଡି ଟା ମରା ହବ ତାପରେ ସେ ମନ୍ଦିର ଟା ହବ।
ହଁ ତଥାପି ଅଧାରେ ମନ୍ଦିର ମନ୍ଦିର କ ପୁରୁଣା ଆପ ପୁରା ହେଇଚି
ନା ମନତାଜ କଣ ଠାକୁର ଅଛନ୍ତି କି ତା ଦେହ ତ ଠାକୁର ନାହାନ୍ତି।
ଠାକୁର ନାହାନ୍ତି ଏଇ ସୂର୍ଯ୍ୟ ଦେବତାଙ୍କ ଅଭିଶାପ ବି ମିଳିଥିଲା ତାଙ୍କର ମନ୍ଦିର ରହିବା କିନ୍ତୁ ସେ ପୂଜା ପାଇବେନି ତାଙ୍କୁ ଜଣେ କିଏ ଅଭିଶାପ ଦେଇଥିଲେ। ସେଥିପାଇଁ।
ହଁ ମାନେ କେତେ ରହସ୍ୟ ଅଛି କହନି। ସବୁ ମନ୍ଦିରରେ ସବୁ ରହସ୍ୟ ଅଛି। ତାରିଣୀ ସେମିତି
ହଉ ତୁ ଯା ନହେଲେ କଣ କରିବୁ ପଛରେ ଫୋନ କରିବୁ।
ହୋଉ।